ହଁ ଆଉ ଗୋଟେ ସୁନ୍ଦରୀ ଝିଅଟେ ମତେ ମେସ୍ ମାନେ ଲେଖିକି କିଛିଟା ପଠେଇଛନ୍ତି ମାନେ ସିଏ ଚାହୁଁଛନ୍ତି ମୋ ସହିତ କଥା ହେବା ପାଇଁ। ହଉ ଦେଖିବା ମୁଁ ତାଙ୍କ ସହିତ କଥା ହୁଏ କଣ ହଉଚି। ମାନେ ପତଳା ଟିକେ ସୁନ୍ଦର ଅଛନ୍ତି।
ହଁ।
ଆଉ ତ ହଁ। ତ ଏୟା ଏହା କଥା ହେବେ ତ ସେ ଏ ବିଷୟରେ ତ ଦେଖିବା। ଯଦି କଥା ହେଲେ ମୁଁ କହିବି ତୁମକୁ।
ହଁ ମତେ ଲାଗୁଚି ଏ ବିଷୟରେ ଆ
ଏମିତି କେମିତି ତମ ପାଖକୁ ପୁଣି ମୁଁ ଗ କଲ୍ କହୁନ?
ହଁ ଏଇ ଯଦି ଆପଣ ସାଙ୍ଗସାଥି କିଏ ଅଛନ୍ତି ତାଙ୍କୁ ନ କହିବା ଟା ଭଲ।
ହ କଣ ଶୁଭିଲାନି?
ଯୋଉମାନେ ସେ କରିଛନ୍ତି
ହଁ
ମାନେ ଗୋଟେ
ତମ କଥା ଶୁଭୁନି ବା।
ଏବେ ଶୁଭୁ
ହଁ ହଁ
ହଉ କହିଲି ଆମର ଯୋଉମାନେ ସାଙ୍ଗ ଅଛନ୍ତି। ତାଙ୍କୁ ଏ ବିଷୟରେ
ହଁ। ନା ଆମର ଯିଏ ଅଛନ୍ତି ଆମେ ତାଙ୍କୁ କହିବାନି। କିନ୍ତୁ ଏସବୁ ବିଷୟରେ ଜିଏ ଚାହୁଁଛନ୍ତି ଆମେ ତାଙ୍କୁ କହିବା ଆଉ। ମାନେ ଯିଏ ତାଙ୍କ ତରଫରୁ ଆମର ଯିଏ ଥିଲେ କଣ କହିଲ
ହଁ ହଁ।
ଆମର ଯୋଉ ମୁଖ୍ୟ ମାନେ ଯେତେବେଳେ କହୁଥିଲେ କି ଏଇ ସବୁ କାମ ବିଷୟରେ ତ ସେତେବେଳେ ଯିଏ ଥିଲେ ସେ ଯିଏ ଚାହୁଁଛନ୍ତି। ଆଉ କଣ କୁହ? ପବନ ଟା ଭଲ ଦଉଛି। ଆଉ ଥଣ୍ଡା ବି ଲାଗୁଛି ଆଉ ମୋ ମୁଣ୍ଡ ବିନ୍ଧା ବି ଟିକେ ଭଲ ହେଇଗଲାଣିି।
କଣ କହିଲ?
ବୀ ବେଶୀ ସମୟ ଗୋଟେ ଘର ଭିତରେ ବନ୍ଦ ହେଇକି ରହିବ?
ହୁଁ
ତମ ଆଡେ ପବନ ଦଉଛି ନା କଣ? ତମ କଥା ପବନରେ ଉଡି ଯାଉଛି।
ହଁ ପବନ ଦଉଛି।
ହଁ, ଶୁଭୁଛି କିନ୍ତୁ ଭଲସେ ଶୁଭୁନି।
ସେ ଟିକେ ପବନ ଦେଲା ଆମ ଆଡେ।
ହଁ ଆଉ କଣ?
ଆଚ୍ଛା ଆମ ଘର ହେଲା ଆମର ଆଉ ଗୋଟେ ଘର ଅଛି ଯୋଉଟା କି ମା ନ ଗୋଟେ ଗୋଟେ କୋଠା ଘର ଅଛି ଆଉ ଗୋଟେ ମାନେ ଖାଲି ଫ୍ଲୋର ଟା ହେଲା। ଆଉ ଗୋଟେ ସାମ୍ନାରେ ଆଉ ଜଣଙ୍କର ଘର ଅଛି। ମଝିରେ ଟିକେ ଯୋଉ ଫାଙ୍କା ରହିଛି ସେ ସେଠି ବହୁତ ଜୋରେ ଖରା ପଡେ। ସେ ଫାଙ୍କାରେ ବର୍ଷା ବି ପଡେ। ଆମେ କଣ କରିଛୁ ନା ଉପରେ ଯୋଉ ତାଳ ଗଛ ର ପ ଯୋଉ ଡାଳ ନ
ପତ୍ର
ହଁ, ପତ୍ର। ସେ ଘରର ଛାତକୁ ଆମ ଛାତ ଉପରେ ମାନେ ଆମର ଘର ସାମ୍ନା ଟାରେ ଟିକେ ପାଣି ଫାଣି ପଡେ ତାଙ୍କ ଛାତକୁ ଆମ ଛାତ ମିଶେଇକି ସେ ପତ୍ର ପୁରା ପକେଇ ଦେଇଛୁ। ତା ଉପରେ ଅ ନାଁ ତା ଉପରେ ହାଲକା ଚରିଟାଇ ର ଚରୀର ଯୋଉ ଅଖା ନଥାଏ କି ମାନେ ବସ ତା ସବୁ ଜ ଜରିର ସେଗୁଡା ପକେଇକି ଏ ତା ଉପରେ ପଥର ଥୋଇ ଦେଇଚୁ। ଯେମିତି କିି ବର୍ଷା ପକେଇଲେ ତା ତଳେ ବର୍ଷା ବି ପଡିବନି ଆଉ ବାହାରଟା ବି ସାମ୍ନା ଟା ଏତେ କାଦୁଅ ବି ହବନି।
ହଁ ଭଲ ହବ। ତ ତା ପାଲ ଉପରେ ଗୋଟେ କାମ କର ଗୋଟେ ପୋଇ ଗଛ ଟେ ନଟେଇ ଦିଅ। ନା ମୁଁ ଏମିତି କହୁଥିଲି।
ଇ ଗଛ ନା ପୋଇ ଗଛ ଲାଗିନି। ସେଠି
ହଁ ତମ ବାରିଆଡେ କିଛି ଗଛ ଲଗେଇଛ ବର୍ଷା ଦିନ ପାଇଁ?
ନାଁ ଆମର ବା ବାରି ନାହିଁ ପୁରା ଅଳ୍ପ ଖାଲି ଗୋଟେ ଗାଧୁଆ ଘରଟେ ହେଇଛି। ଆଉ ନଳକୂପ ଗୋଟେ ଅଛି। ଆଉ ତାର ଡାହାଣ ସାଇଟ୍ ରେ କିଛି ଜାଗା ଅଛି। ଅ ସେମିତି କିଛି ଗଛ ଲାଗେନି କି ଖାଇବା ବା ପାଇଁ ସଜନା ଗଛ ଅଛି ଆଉ କଦଳୀ ଗଛ ଅଛି। ପିଜୁଳି ଗଛ ଅଛି। ଆଉ ଫୁଲ ଗଛ ଗେଣ୍ଡୁ ଗଛ ଯେମିତି ଛୋଟ ଗେଣ୍ଡୁ ଗଛ ମନ୍ଦାର ଗଛ ଏମିତି କିଛି ଅଛି କିନ୍ତୁ ସେମିତି ବଡ ଜାଗା କିଛି ନାହିଁ କି ସେ କି ପରିବା କିଛି ଲଗେଇହବ ଗୋଟେ ଲଣ୍ଟି ଲଙ୍କା ଗଛ ବି ଆମର ନାହିଁ। ଯାହା ସବୁ ଯିନିସ କିଣିକି ଆଣିବାକୁ ପଡେ।
ହଁ ତ ଆମ ବାରିଆଡେ ହଁ ଜାଗା ନାଇଁ ବି ଆଉ କରିବ କେମତି। ଆମ ବାରିଆଡେ ଆମେ ବଳ ଲଗେଇଛଚୁ ଛଚିନ୍ଦ୍ରା ଗଛ ଆଉ କାକୁଡି ଗଛ ଜହ୍ନି ଗଛ। ତ ଛଚିନ୍ଦ୍ରା ଗଛ କିନ୍ତୁ ଭଲ ସେ ଉଠିଲା ସିଏ ଏବେ ଲଟେଇଲାଣି। କିନ୍ତୁ କାକୁଡି ଗଛ ଜହ୍ନି ଗଛ ପୋତା ହେଇଛି କିନ୍ତୁ ସେ ଭଲ ସେ ଗଛ ହଉନି। ଏମତିକା କଥା ଆଉ।
ଟିକେ ଜୈବିକ ସାର ଦିଅ।
ହଁ ଜୈବିକ ସାରା ଆମ ପାଖରେ କୋଉଠି ମିଳିବ ତମ ଗାଈକି କହିବ ଟିକେ ହସି ଦେଇକି ଆମକୁ ଦବ। ମାନେ ଗୋବର ଟିକେ ଦବ।
ତାହେଲେ ଏ ସେଥିରେ କଣ କରିବ କହିଲ ଯୋଉ କୁଟା ଥାଏ ଧାନର ଯୋଉ କୁ କୁଟା ଆସ ସେ କୁଟା ଆଉ ପନିପରିବାର ଚୋପା ଯଦି ଫଳ ଚୋପା ଥିବ ତ ଚଳିବ ନହେଲେ ପନିପରିବା ବା ଯାହାବି ତାକୁ ତାର ଚୋପା ଆଉ ତାକୁ ମାଟି ସହିତ ମିଶେଇ ଦବ। ଆଉ ଚୋପା ସହିତ ମାନେ ଯାହାବି କଣ କହିଲ ତାକୁ ମିଶେଇ ଦେଲା ପରେ ସିଏ କିଛି ଦିନ ଭିତରେ ସିଏ ହେଇଯିବ ମାନେ ଉଁ ସାର ଟାଇପ ର ସାର ଭଳିଆ ହେଇଯିବ ଖତ ଭଳିଆ। ସେଇଗୁଡାକୁ ବି ତମେ ସାଧାରଣତଃ ଗଛ ମୂଳେ ଦେଇପାରିବ।
ହଁ ଏଥରକ କଣ ହେଇଛି ନା ଯୋଉ ପବନ ହେଇଥିଲା ଆମ କୋଳି ଗଛର ଡାଳ ଭାଙ୍ଗି ଯାଇଛି। ଆଉ ଅଳ୍ପ ଖଣ୍ଡେ ଡାଳ ଅଛି। ବୁଝିଲ?
ପୋଳି ହେଲା ଭଳିଆ ଅ ଡାଳ ଡାଳ ଅଛି ତ ବରପୋଳି ତ
ନା କୋଳି ହଁ। କୋଳି ହେଲା ଭଳିଆ ତଥାପି ଯୋଉ ଦିଟା ଡାଳ ଅଛି ଆମେ ତ ତଳୁକୁ ଯୋଉଟା ନଇଁ ଯାଇଥିଲା। ଆଉ ଯେହେତୁ ଆମେ ସେଠି ଚଳାଚଳି ଟିକେ ହୁଏ ଗଛ ଗଛ ଲଗା ହୁଏ ତ ଆମେ ତାକୁ ହାଣି ଦେଇଥିଲୁ। ତ ଉପର ଯିଏ ଡାଳ ଥିଲା ବଡ। ଡାଳ ମାନେ ଟୋଟାଲ ଆମର ତିନିଟା ଡା ଥିଲା ତ ବଡ ଡାଳ ଟା ହିଁ ଭାଙ୍ଗି ଯାଇଛି ଆଉ ସରୁ ସରୁ ଡାଳ ଦିଟା ବାହାରିଛି ତ ସେଇ ଡାଳରେ ଯାହା ଦିଟା ଖୋଳି ହବ ଆଉ କାରଣ ଆମର ତ ସେମିତି କିଛି କୋଳି ଦରକାର ନାହିଁ। ଅ ମାନେ ଏବ ବର୍ଷର ଯୋଉ ପୋଳି ହେଇ ନା ଶୁଖା ହେଇକି ସେ ଥୁଆ ହେଇଛି। ସେମି ତ କେହି ଖାଉନାହାନ୍ତି ଯାହା ଟିକେ ଆର ବର୍ଷ ଅଳ୍ପ ଦିିନରେ କଞ୍ଚା କୋଳି ହେଲେ ସଇଲା। କଣ ହବ କୋଳି।
ହଁ କୋଳି ତ ଭଲ ଲାଗେ କୋଳି କୁ ଯଦି ହୁଁ କଣ କହିଲ ଯଦି ଆଚାର କରାଯାଏ ବର କୋଳି ତାକୁ ଆଚାର କରାଯାଏ। ଆଉ ଚେରା କଲେ ବି କୋଳି ଭଲ ଲାଗେ କୋଳିଟା ବି ଯଦି ପାଚି ଯାଇଥିବ। ଅ ସାଧାରଣତଃ ସେଥିରେ କିଛି ଚିନି ନେଇ ପକେଇଦବ ମାନେ ଅଳ୍ପ ଚିନି ଦବ। ଆଉ ଲୁଣ, କଞ୍ଚା ଲଙ୍କା ଦବା।
ଅସାଧାରଣ ହିସାବ ରେ କୋଳିକି କେମିତି ଥାଇ ହବ?
ଶୁଣ କୋଳି ମୁଁ ଯେମିତି ଖାଏ ବୋଧେ ସେମିତି ହିଁ ଖାଏ ଆଉ କଣ କୁହେ କୋଳି ଯେ ମତେ ଜଣା ନାହିଁ।
ମୁଁ କହୁଛି ଅସାଧାରଣତଃ
ତଳିକି ଖା। ଏ
ତମେ ଅସାଧାରଣତଃ କେମିତି ଖାଇବ ନା ସେଥିରେ ଲୁଣ ପକେଇବନି ଖାଇବ ଯାହା ଦ୍ଵାରା କି ମାନେ ଅସାଧାରଣତଃ ମାନେ ତମେ ଏକାଥରେ କୋଡିଏ ଟା କୋଳି ଖାଇଦବ। ଯାହା ଦ୍ୱାରା କି ତମେ ଲୁଣ ପକେଇ ନଥିବ କୋଡିଆଟ ଖାଇବ ଯାହା ଦ୍ୱାରା କି କି ତମର ଝାଡା ହେବାର ସମ୍ଭାବନା ଅଛି। ବାନ୍ତି ହବାର ସମ୍ଭାବନା ଅଛି ଆଖୁ କୁହାଯାଏ ଅସାଧାରଣତଃ କୋଳି ଖାଇଯାଏ। ହେଲା ଆଉ ସାଧାରଣ ତ ହଁ ସେଥିପାଇଁ ବା ଅସାଧାରଣତଃ ଲେଖା ହେଇଛି। ଆଉ ସାଧାରଣ ହେଲେ ତ ତମେ ଆଚାର ଖାଇଲ। ଆଚାର କରି ଖାଇଲ ନହେଲେ ଲୁଣ ପକେଇ ଖାଇଲ କାରଣ ଲୁଣ ପକେଇ ଖାଇଲେ ଟିକେ କାଶ ହବନି କି ଥଣ୍ଡା ହବନି‌। କି ପେଟ ଟିକେ କମ କାଟିବ ଆଉ ଯଦି ଦିଟା ବି ଖାଇଲ ସେମିତି କିଛି ହବନି।
ମୁଁ ଭାବୁଛି ତାହେଲେ ଅସାଧାରଣ ଭାବରେ ଖାଇବି ଆଉ।
ହଁ କାରଣ ସେମିତି ଖାଇନାହିଁ ଅଧିକ ଟିକେ ତମେ କୋଠି ଖାଇଛ ବୋଲି ତମର ମନେ ରହିବ।
ତାପରେ ଯୋଉ ଦେହ ଖରାପ ଟା ହବ!
ହଁ ସେଇଟା ବି ଯିଏ ବି ତମକୁ ପଚାରିବ କଣ ପାଇଁ ହେଇଛି ତମେ ବି କହିବ କୋଳି ଖାଇଛ ବୋଲି ହେଇଛି। ତ ସେମାନେ ବି ଅସାଧାରଣ ଠାରୁ ଦୂରେଇ ରହିବେ। ହଁ ତ ସେମାନେ ବି ଅସାଧାରଣ ଠାରୁ ଦୂରେଇ ରହିବେ ସେମାନେ ବି ସାଧାରଣ ଲୋକ ହେଇଯିବେ। ସାଧାରଣତଃ ହିସାବରେ କୋଳିଖାଇବେ। ଏମିତି ଆଉ।
ଜାଣିଛ ଭେଣ୍ଡିରେ ବି ଖଟା କରାଯାଏ।
ସତେ ନା କଣ?
ହଁ ବ ଜାଣୁଛି କି କି ହେଡି ର କେମିତି କରାଯାଏ ମୁଁ ତ ଜାଣିନି। ଏ କିନ୍ତୁ ମୁଁ ଦେଖିକି କହିବି ଆଉ ତମକୁ ତା ମୁଁ ଦେଖିବି ଫାଷ୍ଟେ କେମିତି ହୁଏ ପଚାରିବି। ପଚାରିକି ବୁଝିକି ତମକୁ କହିବି ଭେଣ୍ଡିରେ ବି ହୁଏ କଞ୍ଚା ଲଙ୍କାରେ ବି ଖଟା ହୁଏ।
ହଁ କଞ୍ଚା ଲଙ୍କାରେ ହୁଏ ହଁ କରମଙ୍ଗାରେ ହୁଏ କଞ୍ଚା ଲଙ୍କାରେ ହୁଏ। କିନ୍ତୁ ଭେଣ୍ଡି ଟା ମୁଁ ଜାଣି ନଥିଲି।
ଭେଣ୍ଡି ରେ ହୁଏ ସଜନା ଛୁଇଁରେ ବି ଖଟ ଆଚାର କରାଯାଏ।
ହଁ କିଏ ସବ କରୁଛି?
ହଁ ଯୋଉମାନେ କରିକି ଖାଆନ୍ତି ମାନେ ଆମ ପୂର୍ବରୁ ଯୋଉମାନେ ଥିଲେ। ଏ ଯେମିତି ପୂର୍ବ ପୁରୁଷ ଯେମିତି କିି ଜେଜେମା ହଁ।
ସେ ତ ପୂର୍ବ ସେ ତ ପୁରୁଷ ହେଲେଣିି। ସେ ପୂର୍ବ ପୁରୁଷର ସ୍ତ୍ରୀ ଲିଙ୍ଗ କଣ ହବ?
ହଁ ସେମାନ ସିଏ କହିଥିଲେ ମତେ କି ସଜନା ଛୁଇଁରେ ଖଟା ହୁଏ। ଆଉ ଭେଣ୍ଡିରେ ବି ଖଟା ହୁଏ ମାନେ ଆଚାର କରାଯାଏ।
ହଁ।
ବୋଇତାଳୁ ଜାଣିଛ ନା ବୋଇତାଳୁ କଖାରୁ କଖାରୁ କୋ। ଚୁଲିରେ ମାନେ ନିଆଁରେ ପୋଡିକି ବି ଦଳିକି ଖାଆନ୍ତି।
ଅ ହ। ଭଲ ମାନେ ତାକୁ କେମିତି କଣ ପୋଡିକି ତାପରେ କଣ ଚକଡିକି ଖଆନ୍ତି।
ହଁ।
ହଉ ତାହେଲେ ମୁଁ କହିବି ତମକୁ ମୁଁ ଆଉ ଟିକେ ପରେ କହୁଛି ତମକୁ।
ହଉ।